ହ୍ୟାଲୋ ମୋ ଆବା ମୋ ଆବାଜ୍ ଶୁଣାଯାଉଛି।
ହଁ-ହଁ ଶୁଭିଲା। ଦିଦି ମୋ ଭଏସ୍ ଟା ଶୁଭା ଯାଉଛି ତ ଭଲ୍ ସେ।
ହଁ-ହଁ ଶୁଭା ଯାଉଛି। କୁହ ଆଉ କଣ କରୁଥିଲ?
ଅ ଏବେ କଣ ମୁଁ ଜଣେ ଅଙ୍କଲଙ୍କ ସାଙ୍ଗରେ କଥା ହଉଥିଲି। ଆଉ ବସିଥିଲି ଟିକେ ଆଉ। ଆପଣ କଣ କରୁଥି
ମୁଁ ବି ସେମିତି ବସିଛି ଆଉ। ହାୱା ଖାଉଛି ବସିକି।
ଓ ହୋ। ହାୱା। ଆପଣଙ୍କର ସେଆଡେ କଣ ଏବେ ପାଗ କେମିତି କଣ ଅଛି?
ଆଜି ତ ପାଗ କାଉଁଳି ଥିଲା। ଆଜି ରଜ ପାଗ ଦେଇଥିଲା।
ହଁ, ଆଁ ଭଲ ତାହେଲେ ଆଉ। କଣ ବର୍ଷା ଫର୍ଷା ସେଆଡେ ହଉଛି ନା ନାଇଁ?
ବର୍ଷା, ମଝିରେ ଗୋଟିଏ ଦିନ ଯାହା ହେଇଥିଲା। ଲାଷ୍ଟ ରଜ ଦିନ। ବାସ୍। ଆଉ ବର୍ଷାର ଦେଖା ଦର୍ଶନ ନାହିଁ।
ଓ ହୋ, ଆଉ ଆଜି କଣ ଖାଇଥିଲି?
ଆଜି ମୁଁ ତ ଭେଜ୍ ଖାଏ। ଆଜି ଆମର ନନଭେଜ୍ ହେଇଥିଲା। ଯେହେତୁ ଆମର ସେଇ ଭାତ, ଡାଲି ଭଜା, ବଢିଚୁରା ଏଇଗୁଡା ଆଉ।
ଓ ହୋ-ହୋ ଭଲ-ଭଲ-ଭଲ। ଆଉ କଣ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ସବୁ ଭଲ।
ହୁଁ-ହୁଁ-ହୁଁ ଭଲ। ଏଇ ହଁ ଆମର ବି ସବୁ ଭଲ ଅଛ୍ ଛନ୍ତି। ଟିକେ ବୁଲିଆକୁ ଯାଇଥିଲେ ବାହାରକୁ ସବୁ। କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ, ଯମୁନେତ୍ରୀ ନା, ମୁଁ ଯାଇନଥିଲି ଆଉ। ସେ ତାଙ୍କ ଗ୍ରୁପ୍ ରେ ଯାଇଥିଲେ ଆଉ ମୁଁ ଯାଇନି ମୁଁ ଯାଇଥିଲେ ଆସିଲେ ଆଉ ଏ ଦିଇ ଦିନ ହବ।
ଆଉ ଆଜି କଣ ଖିଆ ହେଇଥିଲା? ପୁଅଛୁଆ ମାନେ ତ ନନଭେଜ୍।
ନନଭେଜ୍ ଆଜି ନନଭେଜ୍ ହେଇନ ଥିଲା। ଆମର ରବିବାର ଟିକେ ହୋଉନି ଆଗରୁ ହୋଉଥିଲା କିନ୍ତୁ ଏବେ ଏ ରବିବାରେ ମାମା କରୁନାହାନ୍ତି ଆଉ କୋହୁଚନ୍ତି ସୂର୍ଯ୍ୟଙ୍କର ବାର।
ହଁ ରବିବାର ସୁର୍ଯ୍ୟଙ୍କ ବାର ଆଇଁଷ ଖାଇବା କଥା ନୁହଁ। ଏଇଥିପାଇଁ ମାନନ୍ତି ଆଗରୁ ମୁଃ ଏବେ ଏଇଥିପାଇଁ ମାନ ଚନ୍ତି କାରଣ କୋଉ ଭଗବାନଙ୍କୁ ବି ଆମେ ଦେଖି ପାରୁନାହାନ୍ତି କେବ ଳ ଜଣିଏ ସୂର୍ଯ୍ୟ ଯାହାକୁ ଆମେ ଦେଖିପାରୁଚନ୍ତି। ସେଇଥି ପାଇଁ ରବିବାର ଟି ସୂର୍ଯ୍ୟଙ୍କ ବାର ନା ଖାଆନ୍ତିନି ସେଥିପାଇଁ।
ହୁଁ ନହେଲେ ଆଗରୁ ଆମର ପୁରା ଧୂଆଁ ଭଳିଆ ଖିଆ ହବ ରବିବାରେ କିନ୍ତୁ ଏବେ ଟିକେ ର ବିବାରେ ଅଣା ହୋଉନି ଆଉ।
ଆମେ ତ ଭେଜିଟେରିଆନ ଆମର କଣ ଅଛି ଆମିଷର
ପୁରା ଭେଜ କିଛି ନନଭେଜ୍ ନାହିଁ।
ନାଇଁ ନାଇଁ ଆମେ ଭେଜିଟେରିୟାନ।
କଣ ବ୍ରାହ୍ମଣ ଘରକି?
ହେ ନାଇଁ ମାନେ ଭଲ ଲାଗେନି ନନଭେଜ୍ ଖାଇତେ।
ଓ ଭଲ ଲାଗେନି? ଓହୋ ମାନେ କଣ ଜନ୍ମରୁ ଖାଇନାହାନ୍ତି।
ନାଇଁ ନାଇଁ ଜନ୍ମରୁ ନୁହଁ ମାନେ ଖାଉଥିଲି ମାନେ ଏଇ ଚା ପାଞ୍ଚ ବର୍ଷ ହବ ଛାଡିଦେଇଚି।
ଓହୋ କଣଟେ ହେଲା ମନକୁ ଆସିଲା ଛାଡିଦେଲେ।
ସେମତି କିଛି ହେଇନି ବାସ୍ ମାନେ ଇଛା ହିଁ ହେଲାନି ଆଉ ଖାଇତେ ମାନେ ଗୋଟେ ତା ସ୍ମେଲ ଗୋଟେ କେମିତି ଗୋଟେ ହେଲା ଆମ ଘରେ ମୁଁ ଖାଉନି ମୋ ଭାଇ ଖାଉନି ଆଉ ଆଉ ମୁଁ ମୋ ଭାଇ ଖାଉନି ଖାଉ ଆମେ ଦିଜଣ ଖାଉନୁ ଯେହେତୁ ଆମେ ଦିଜଣ ଖାଉନୁ ତ ବାପା ବୋଉ ଖାଉଚନ୍ତି ମାନେ ବୋହୁତ ରେଆର।
ଓହୋ କାଁ ଭା କେତେବେଳେ ଯେମିତି ଆଉ।
ଖାଉନୁ ନା ତ ସେ ଆଣିକି ଖାଇବେନା ସେଥିପାଇଁ ଖାଉନୁ
ଓହୋ ନହେଲେ ଅଣ୍ଡା ସିଝା ଖାଉନାହାନ୍ତି ହେଟା ଦେ ହେଲେ ପ୍ରୋଟିନ ଅଛି।
ନାଁ ହୁଁ ହୁଁ ମୁଁ ଖାଉନି। ସେମିତି ସେମିତି ପ୍ରୋଟିନ୍ ହେଇଯାଉଚି।
ଓହୋ ଆପଣ ତ ସବୁବେଳେ ଖାଉଚନ୍ତି ଖାଇବା। ହଁ ପଖାଳ ଭାତରେ ତ ପ୍ରବଳ ପ୍ରୋଟିନ ଫାଇବର ଅଛି ଆଉ।
ଆମର ପଖାଳ ଭାତ ଛତୁଆ ଅଛି ପଖାଳ ଛତୁଆ ଅଛି ତ ଜିନ୍ଦାବାଦ।
ହଁ ଛତୁଆ କଣ ନିଜେ ତିଆରି କରୁଚନ୍ତି ନା କିଣିକି ଆଣୁଚନ୍ତି?
ମାନେ କି ଯେ ସୋଲା ବାଦାମ ଚୂଡ଼ା ଆଉ କସ୍ତୁରୀ ଛତୁଆ ବି ତାକୁ ଆଡ ମାନେ ମିଶେଇ ଦେଇକି କିଣିକି ଆଣିବୁ ମାନେ ଗୋଟେ ଛତୁଆ ସାଠିଏ ଟଙ୍କା। ପାଞ୍ଚଶହ ଟଙ୍କା ନବ ସେ ପନ୍ଦର ଦିନ ବି ଯିବନି।
ହଁ ସେଇଟା ଠିକ୍। କିନ୍ତୁ ଆମର ପା ଆସୁଚି କିଣା ସତୁଆ ପୁରା ବଢିଆ ସତୁଆ ଖାଲି କିଛି ପକା ପକି ନାହିଁ ଖାଲି ପାଣି ପ କେଇ ଖାଇବ ସେଥିରେ ସବୁ ମିକ୍ସ ହେଇକି ଅଛି ଏଟାବା ପୁରା ବଢିଆ ଲାଗୁଚି ହୁଁ। ପୁରା ଟେଷ୍ଟି ନା ଏଟା ଗୋଟେ ପ୍ୟାକେଟକୁ କେତେ ପଡୁଚି ଗୋଟେ ପାଞ୍ଚଶହ କୁ କେତେମ ମନେ ପଡୁନି ବାବା ଆଣିଚନ୍ତି। ପଚାରିଲେ ହବ ବଢିଆ ଲାଗୁଚି ଛତୁଆ ମତେ ଏତେ ଛତୁଆ ଭଲ ଲାଗେନି ସବୁ ଯୋଉ
ଆରେ ଛତୁଆ ନର୍ମାଲି ଛତୁଆ ଭଲ ଲାଗେ ଏଇଥିପାଇଁ କାରଣ ଗହମ ମାଣ୍ଡିଆ ସବୁ ଡ୍ରା ଫ୍ରୁଟ୍ ଏରା ସବୁ ପ-ପକେଇ ଗ୍ରାଇଡିଙ୍ଗ ମାରନ୍ତି ନା। ତା ଦେହରେ ବି ପକ ଅମୁଲ ପକାନ୍ତି ଚିନି ପକାନ୍ତି ଭଲ ଲାଗେ କିନ୍ତୁ ଏଇଆ କଣ ନିଜେ ବନେଇବୁ ଅଧିକ ଦିନ ଯିବ କିନ୍ତୁ କିଣିକି ଆଣିବୁ ବୋହୁତ କମ ଦିନ ଯିବ।
ହଁ ଆମର ସେଠେ କିଣା ହଉଛି ଏ ଟିକେ କମ ଦିନ ଯାଉଛି ଆଉ। ଏଇ ତିନି ଚାରି ପ୍ୟାକେଟ ଆସୁଛି ଏଠି ମାସେ ପଳଉଛି ଆଉ।
ଏମତି ଆଉ ନହେଲେ ଘରେ ଛତୁଆ ହେଲେ ବହୁତ ଭଲ ଲାଗେ ଖାଇବାକୁ ନହେଲେ କିନ୍ତୁ ଗାଁ ର ଯୋଉ ଆଈ ଦିଅନ୍ତି ଛତୁଆ ସେଗୁା ଭଲ ଲାଗେନି ଜମା। କିନ୍ତୁ ଏଟା ଅବାଗିଆ ଅବାଗିଆ ଲାଗେ ହଁ ହେଇଥିବ ବୋଧେ ଆଉ।
ସେଗୁୁରା ଭଲ ଲାଗେନି ଅଙ୍ଗନବାଡି ଛତୁଆ।
ହଁ ସେଇ ରା ଏତେ ଭଲ ଲାଗେନି। ମନା କଲେ ଆଉ ଆକୁ ପଠଉନାହି ତାପରେ ଏବେ ତ କିଣା ହଉଛି ଆଉ।
ଛତୁଆ ଭଲ ଛ ମାନେ ସକାଳେ ସନ୍ଧ୍ୟାବେଳେ ଛତୁଆ କ୍ଷୀର ଖାଇ ଟୁଆ କ୍ଷୀର ମିକ୍ସ କରି ଖାଇ ଭଲ ଲାଗିବ।
ହୁଁ ହୁଁ ହଁ ଭଲ ନାଉ ମୁଁ ତ ସବୁବେଳେ ସକାଳୁ ଛତୁଆ ଖାଇ ଦେଇକି ପାର୍କ ପଳଉଛି। ତାପରେ ଆସିଲେ ଗାଧେଇକି ଭାତ ଖିଆହଉଛି।
ତ ଛତୁଆ ଟାକୁ ମୁଁ ମାନେ ସେମିତି ମାନେ ଗୋଳେଇକି ଖାଏନା ମାନେ ଏମିତି ଦି ଚାମଚ ଗ୍ଲାସ ରେ ପକେଇକି ପାଣି ପକେଇକି ମାନେ ତାକୁ ପୁରା ଇଏ କରିକି ପୁରା ପିଇଦିଏ।
ଓ ପୁରା ପାଣି କରି
ହଁ ପୁରା ପାଣି କରିକି ପିଇଦିଏ ମାନେ ସେମିତି ଯୋଉ ଚାମଚେ ଖାଇବି ନା ସେମିତି ନୁହେଁ ମାନେ ଦି ଚାମଚ ପକେଇଲି ପାଣି ପକେଇଲି ପୁରା ଗ୍ଲାସ ଘୋଡେଇଦେଲି ପିଇଦେଲି।
ଓହୋ ହଁ ମୁଁ ବି ଏମିତି କରେ ଯେତେବେଳେ ଟିକେ ଜଲଦିରେ ଥିବି ପକେଇକି ପାଣି କରିକି ପିଇଦେବି। ନହେଲେ ଏତବେଳେ ଟାଇମ ଥିବ ଭଲସ ଗୋଳେଇକି ଚାମୁଚରେ ଏମତି ଖାଇବି ଆଉ।
ତାପରେ ସକାଳୁ ଆଉ କଣ ଖାଇବୁ ଛତୁଆ ଭାତ ଠିକ ଆଉ ଅନ୍ୟ ଯାହାବି ଜଳିକିଆ ଖା ବରା ଇଏ ଆଦୁସାଡୁ ପେଟ ଗ୍ୟାସ ହେଇଯାଏ।
ହଁ ଆଉ ହେଲେ ଚୁଡା କଦଳୀ ବି ଭଲ।
ହୁଁ ଚୁଡା କଦଳୀ ନହଲେ ଚୁଡା ଦହି ଗୁଡ ଚିନି
ହଁ ସେଇଟାବି ବଢିୟା ଜିନିଷ। ମୁଁ ତ ଆଗରୁ ଖାଉଥିଲି ଡେଲି ଚୁଡା କ କିନ୍ତୁ ଏବେ ଟିକେ ଖାଉନି ଚୁଡା ସରିଯାଇଛି ଆସିଲେ ଖିଆ ହବ ଆଉ। ହ
ଚୁଡା କଦଳୀ ନହେଲେ ଚୁଡା ଦହି ଚିନି ନହେଲେ ଚୁଡା ଦହି ଗଡ଼ମ ଆ ଭଲ ଲାଗିଥିବ।
ହୁଁ ଆଉ ଏବେ ହଁ ହଁ ସେଇଗୁଡା ଚୁଡା ଖିର ତ ମୗତେ ବଢିଆ ଲାଗେ ଚୁଡା
ମତେ ତ ନର୍ମାଲି ଖରାଦିନେ ମାନେ କେବଳ କ୍ଷୀର ଭାତ ମାନେ ଦିପୋର ଟାଇମ ରେ ମାନେ ଚାରିଟା ହଳ ହଁମେ ଚାରିଟା ବେ ଟାଇମ ର ଯେତେବେଳେେ ଚଢି ଚାରଟା ପାଞ୍ଚଟା ଟାଇମ ର ଶୋଇକି ଉଠି କ୍ଷୀର ଭାତ ଖାଇବୁ ଭଲ ଲାଗେ।
କ୍ଷୀର ଭାତ କେମିତି ଖାଆନ୍ତି ସେଟା ମୁଁ ଗୋଟେ ଶୁଣିଲି ମାନେ ମୁଁ ଫାଷ୍ଟ ଟିମ୍ଏ ଏ ଶୁଣିଲି।
ହଁ କ୍ଷୀର ଭାତ ଯେମତି ତମେ ହଁ ହଁ ଯେମତି ମୁଡିରେ କ୍ଷୀର ଗୁଣେଇ ଖାଉଛ ସେମ ଭାତରେ ଭାତ ଥିବ ତାପରେ କ୍ଷୀର ପକେଇକି ଓୋଳେଇ ଖାଇବା ଭଲ ଲାଗେ।
ଭଲ ଲାଗେ ମାନେ କଣ ସିନି ଫିନି ପକେଇବାକୁ
ନା ଚିନି ପକେଇବା କିଛି ଆବଶ୍ୟକ ନାହିଁ ସେ କ୍ଷୀର ଭାତ ଗୋଳେଇକି ଖାଇଦେଲେ ସେ ଭଲ ଲାଗିବ।
ଓ ହୋ ଦେଖିବା ଥରେ ଟ୍ରାଏ କରିବା କାହିଁ ମୁଁ ଜାଣିନି। ଦେଖ ଆଉ ଯେହେତୁ ଏଇଟା ଟିକେ ଆମ୍ବ ସିଜିିନ ଟା ଚାଲିଥିଲା ତେଣୁ ସବୁବେଳେ ସକାଳେ ଖାଲି ଆମ୍ବ ରସ ମୁଢି ଖିଆ ହଉଥିଲା ଆଉ। ଆମ୍ବ ସୋଇଲା ଏବେ ଖିଆ ହଉଚଛି ଛତ
ମୁଁ ତ ଯେତେଟା ଯେତେବେଳେ ଭାତ ଖାଇବି ମୁଁ ପାଖରେ ଆମ୍ବ ଚାରି ପାଞ୍ଚଟା ଥିବ ନିହାତି। ଆଉ ମତେ କିଣା ଆମ ଭଲ ଲାଗେନି କିଣା ଆମ ଭଲ ଲାଗେନି ମାନେ ପୁରା ଗଛ ଦେଶି ସେ ଆମ୍ବ ଭଲ ଲାଗେ ଛୋଟ ଛୋଟ ଆମ୍ବ ଭଲ ଲାଗେ।
ତୋଳା ହେଇଥିବ ନହେଲେ ଗଛରୁ
ହଁ କିଣା ଆମ୍ବ ଗୋରା ଏତେ ଭଲ ଲାଗେନା ସେ କାରବାଇଟ ଦେଇ ପଚେଇ ପଚେଇ ଦିଅନ୍ତ ଏତେ ଭଲ ଲାଗେନା
ଟା ଅଲଗା କିନ୍ତୁ ଯୋଉଗୁରା ଟିକେ ଗାଁର ଦେଶୀ ତୋଟା ଆମ୍ବ, ସେଟା ଗଛରୁ ପଡିଥିବ କି ଆଣିଥିବ ତ ତାର ଉପରଟାକୁ ଛିଡେଇକି ଖାଇଲେ ଭାତରେ ବଢିଆ ଲାଗିବ।
ତାଟେ ସୁଧରଗା।
ହୁଁ ହୁଁ ହୁଁ। ଆଉ କଣ ଏବେ ଘରେ ଆପଣ ରୋଷେଇ କରୁଛନ୍ତି ନା ମାମା କରୁଛନ୍ତି?
ନା ନା ମୁଁ ଘରେ ରୋଷେଇ କରେ ମୁଁ ଯେତେବେଳେ ପଳାଏ ମେସ୍ କୁ ସେତେବେଳେ ବୋଉ ରୋଷେଇ କରନ୍ତି ନ ହେଲେ ନାଇଁ ମୁଁ। ଘରରେ ରହି କଣ କରମି ରୋସ, କେତେ ବସିବି କେତେ ଫୋନ ଦେଖୀମି ତା ଅପେକ୍ଷା
ହଁ ହଁ ସେଇଟା ବି ଠିକ ଅଛି। ଭଲ ନା ଆଉ ରୋଷେଇ କଲେ ଏକ୍ସପିରିିଏନ୍ସ ଟିକେ ରହିବ ଆଉ, ତଥାପି କଣ ସବୁ ରୋଷେଇ ଆସୁଚି?
ହଁ ମତେ ସବୁ ରୋଷେଇ ଆସେ, ମୁଁ ନନ୍ ଭେଜ ବାକି ଖାଉଥିଲି ଏବେ ଖାଉନି କିନ୍ତୁ ନନଭେଜ ବି ମତେ ସବୁ ଆସେ। କାରଣ ମୁଁ ଟିକେ ଫୁଡି, ମତେ ଟିକେ ଖାଇବାକୁ ଭଲ ଲାଗେ। ସେଥିପାଇଁ ମୁଁ କାହା ହାତରୁ ହଁ ମୁଁ କାହା ହାତ ଅନାଏ ନା, ତ ମତେ ଯାହା ଭଲ ଲାଗେ ମୁଁ ଡେଲି ଡେଲି ନୂଆ ନୂଆ ଆଇ କରି ଖାଇି ଟେଷ୍ଟ କରେ କଉଟା ଭଲ ଲାଗୁଛି ଯେଟା ଭଲ ଲାଗିଲା ସେଟା ଡେଲି ବନେଇକିଆବ ନ ନାଇଁ ଫୋନ ରୁ ସର୍ଚ୍ଚ ମାରିବି, ୟୁଟ୍ୟୁବୁରୁ ଦେଖେ ମାନେ, ୟୁ ଟ୍ୟୁବ ରୁ ଦେଖିବି ନିଜରେ ବି କିଛି, ମାନେ ନିଜେ ବି କ୍ରିଏଟ କରିଦିଏ। କି ହଁ ଏଇଟାକୁ ଏଇଟା ଖାଇଲେ କେମିତି ଲାଗିବ?
ଆ ଭଲ ଆଉ ମାନେ ଖାଦ୍ୟ ଉପରେ ଟିକେ ଅଧିକ ଇଁ
ହୁଁ ଆଉ ମୋର ଗରମ ଭାତ ଏତେ ଇଏ ନୁହଁ ମୋର ସବୁବେଳେ ପ ଖାଳ
ଗାଁ ଲୋକ ତ ସବୁବେଳେ ପଖାଳ ବାଡ଼େଇବେ ଆଉ, ପଖାଳରେ ଭି
ପଖାଳରେ ଯୋଉ ଶାନ୍ତି ମାନେ ପଖାଳ ଖାଇବାକୁ ମାନେ ପୁରା ନିଶା।
ହୁଁ ଆଉ ଯେତିକ ଵି ବାସି ପଖାଳ ଆଉ ଯଦି ଟିକେ ବାସି ପଖାଳ ହେଇଯିବ ଗଲା ଶେଷ, ପୁରା ଲୁଣ ଲେମ୍ବୁ
ପଖାଳ, ଲୁଣ, ଲେମ୍ବୁ ଟିକେ କ କଞ୍ଚାଲଙ୍କା ଟିକେ ପିଆଜ ତା ଯୋଉ ତୋରାଣି ଟା ପିଇବ ଯୋଉ ଟେଷ୍ଟି।
ଭାତ ଖାଇକି ପେଟ ଫୁଲ ହେଇଯାଇଥିବ ତଥାପି ତୋରାଣି ଟା ପିଆ ହେଇକି ଏକାଥରେ କୁଆଡେ ଜାଗା ହେଇଯିବ।
ଖାଇ ଦେଇେକି ପୁରା ଫ୍ୟାନ ଚଲେଇ ଦେଇକି ଶୋଇ ପଡିବ, ପୁରା ନିଦ।
ହ ନିଘୋଡ଼ ନିଦ ହେଇଯିବ ପୁରା ତାର ଘୁଙ୍ଗୁଡି ଥିବ ସେ ଘୁଙ୍ଗୁଡି ମାରିବ।
ମୁଁ ତ ରାତିରେ ବି ପଖାଳ ଖାଏ, ମୁଁ ବର୍ଷା ଖରା ଶୀତ ଏନି ଟାଇମ ପଖାଳ।
ହଁ ଭଲ ନା ଯେ ପଖାଳ ପ୍ରିୟ ଭଲ ନା। ମୁଁ ଘରେ କୁହେ ଯେ ଆମର ଏଇଠି ମାମା ଏତେ ଦିଅନ୍ତିନି ପଖାଳ ଆଉ। ନହେଲେ ମତେ ସବୁବେଳେ ପଖାଳ ଭଲ ଲାଗେ ଖାଇବାକୁ, ମାମା କଣ ମତେ ସବୁବେଳେ ପଖା ଖାଳ, ଏୟା ଆଉ। ହଉ ଠିକ ଅଛି ଦିଦି ଟାଇମ ଟା ବି ହେଇଗଲାଣି। ଏଣୁ ର ହଁ ରଖୁଛି ଆଉ ଧନ୍ୟବାଦ ହଁ।